ହ।
ରଣା ବାବୁ।
ହଁ କୁହନ୍ତୁ।
ଆଉ ମତେ ଲୋକନାଥ୍ କଲ୍ କରୁଥିଲେ।
ଓହୋ ଲୋକନାଥ ଆପଣଙ୍କୁ କଲ୍ କରିଥିଲେ। କିନ୍ତୁ ଆପଣ କଣ ଜାଣିଚନ୍ତି ଆଉ ଗୋଟେ ଖୁସି ଖବର୍ ଟେ ମୁଁ ଏବେ ଦେଖିବାକୁ ପାଇଲି।
କଣ?
ଇଣ୍ଡିଆସ୍ ଗଟ୍ ଲାଟଣ୍ଟ୍ର ର ସିଜନ୍ ଟୁ ଆସୁଚି।
କିଏ କହିଲା ତୁମକୁ?
ହଁ ବା ଦେଖୁନାହାନ୍ତି ସମୟ ଭାଇଙ୍କର ଷ୍ଟୋରିକୁ ଦେଖନ୍ତୁ ଆପଣ ଦେଖିପାରିବେ।
ହେଟା ଖୁବ୍ ଶୀଘ୍ର ବନ୍ଦ ହେବାକୁ ଯିବ ମତେ ଲାଗୁଚି।
ନା -ନା ଏଥରକ କିଛି ବନ୍ଦ ହେବ ନାହିଁ ମୁଁ ବନ୍ଦ କରିବାକୁ ଦେବିି ହିଁ ନାହିଁ।
ତୁମେ- ତୁମେ କଣ ତାଙ୍କର ସହିତ କାମ କରୁଚ ତମେ ବନ୍ଦ୍ କରିବ।
ନା -ନା ମୁଁ ତାଙ୍କର ସବୁଠାରୁ ମାନେ ବହୁତ୍ ବଡ ଫ୍ୟାନ୍ କହିବାକୁ ଗଲେ।
ତାଙ୍କର କଉ ଯାଏ ପାଠ ପଢିଛନ୍ତି ସେ?
ସିଏ ତ ଆମର କରିଛନ୍ତି ଇଞ୍ଜିନିୟରିଂ।
ଓହୋ ସେ ବୋଧେ ଟିକେ ଆ-ନେଇଚନ୍ତି ଇନ୍ସପାୟାର ନେଇକି ଆସିବେ ବୋଧେ।
ହଁ ଇଣ୍ଡିଆଜ୍ ଗଟ୍ ଟାଲେଣ୍ଟ୍ ଆସୁଚି କେତେ କଣ ଭଲ ସେଲିବ୍ରିଟି ଆସୁଚନ୍ତି ଆଲିଆ ଭଟ୍ଟ୍ ଆସୁସନ୍ତି।
ସେ କଣ କରିବେ ନା ଟିକେ କପି କରୁଚନ୍ତି ମତେ ଲାଗୁଚି ଠିକ୍ ଅଛି।
ସେ ଯାହାବି କରନ୍ତେ କିନ୍ତୁ ମୋର ତ ସବୁଠାରୁ ପସନ୍ଦ ତ ସିଏ କାରଣ ତାଙ୍କର ସ୍-ମାନେ କାଲି ଆସିବ ମୁଁ ଯାହାହେଲେ ବି ପ୍ରଥମେ ଦେଖିବି।
ମତେ ଭାଇ ମୋର ଭାଇ ତମେ ସବୁ -ସବୁ ହିନ୍ଦୀ ଲୋକଙ୍କୁ ଦେଖ ଭାଇ ସିଏ ତ କପିଳ ଶର୍ମାକୁ ଦେଖିକି ତାଙ୍କଠୁ ଦେଖିକି କରୁଚନ୍ତି ବିନା ଗା ଅ-ଅପରିଭାଷା ବ୍ୟବହାର କରି ସେ ଆରମ୍ଭ କରିବେ ନେଟେ- ନେଟ୍ ଏଫ୍ ଫିଲିଶି କୁ ଦେଇଛନ୍ତି ସେ ସପୋର୍ଟ। ତାଙ୍କୁ ସେଥିରୁ ବି ମଧ୍ୟ ପଇସା ମିଳିବ ସେ କ-କ କପିଳ ଶର୍ମା କୁ ତାଙ୍କୁ କଥାବାର୍ତ୍ତା ହେଇ କେମିତି କଣ ତମେ ସୋ କୁ ଆଣିଲ? ନେଟେ ଫିଲି- ଫିଲିଶି ରେ ତ ସେ ତାଙ୍କୁ କଥା ହେଇକି କରିବେ।
ସେ ଯାହା ବିି ହଉନା କାହିଁକି କିନ୍ତୁ କାଲି ତ ଆସୁଚି ଆଉ ତାଠାରୁ ଖୁସି ଖବର କିଛି ନାହିଁ ମୋ ପାଇଁ ଆଉ।
ନାଇଁ ଭାଇ ମୋର ତ ଭାଇ ପ୍ରଜ୍ଞା ଭାଇ ପ୍ରଜ୍ଞା ଭାଇ ମୋର ସବୁଠୁ ବିଗ୍ ଫ୍ୟାନ୍। ତାଙ୍କର ମୁଁ ଦେଖିବି ସମୟ ରଇଣା ସିଏ ସବୁ ଫାଲତୁ ଖାଲି ଅ- ଅଭାଷା ବ୍ୟବହାର କରି ସେ ଇଏ କରୁଚନ୍ତି କମେଡି ତମକୁ ସେଇଟା କେମିତି ଭଲ ଲାଗୁଚି ମୁଁ ଜାଣିପାରୁନି ମତେ ତ ଭାଇ ମୋର ପ୍ରଜ୍ଞା ଭାଇ ମୋର ଫେବ୍- ଫେବ୍ରେଟ୍ ଭାଇ।
ଓହୋ ତେବେ ତ ଆପଣ ବହୁତ ବଡ ଫ୍ୟାନ୍ ହୋଇଥିବେ ତାଙ୍କର ଜଣାପଡିଯାଉଚି।
ସେ ଭାଇ ବିନା ଗା- ଇଏରେ ପୋ ଲ କରନ୍ତି ଇଏ ଖାଲି ଟିକେ ଲୋ କ ମାନେ ଯାହାକୁ ପଚରା ପଚାରି କରିକି ଲୋକମାନଙ୍କୁ ଡକେଇକି ତାଙ୍କୁ ତାଙ୍କଠୁ କମେଡି ବାହାର କରୁଚନ୍ତି ଲୋକମାନେ କରୁଚନ୍ତି ଇଏ ଖାଲି ଟିକେ କମେଣ୍ଟ ମାରିଦେଇ ତାକୁ ସେ କମେଡି ବନେଇ ଦଉଚନ୍ତି ହେଲା। ଆଉ କିଛି ନାହିଁ ମତେ ତ ଭଲ ଲାଗେନି ମ ତେ ଭାଇ ପ୍ରଜ୍ଞା ଭାଇ ବଢିଆ ସେ ନ୍ୟାଚୁରାଲ୍ ତାଙ୍କର ନିଜର ଗୋଟେ କମେଡି କରନ୍ତି ତାଙ୍କର ଭାଇ ଭଲ ଓଡ଼ିଶା ଲୋକଙ୍କୁ ସପୋର୍ଟ ନକରି ତୁମେ ବାହାର ଲୋକଙ୍କୁ ସପୋର୍ଟ କରୁଚ କି କଥା ତମେ କହୁଚ।
ସେଥେରେ କଣ ଅଛି। ସବୁ ଆମର ହିଁ ଲୋକ ଓଡ଼ିଆ କଣ ନନ୍ ଓଡ଼ିଆ କଣ ସବୁ ତ ଆମରି ଲୋକ ନା। ତମର ତମର ଚିନ୍ତାଧାରା ହୋଉଚି ଭୁଲ।
ମିଶୁ ମୋ ଦେହ ଏ ଦେଶ ମାଟିରେ ଦେଶ ବାସୀ ଚାଲି ଜାଆନ୍ତୁ ପିଠିରେ।
ସେ ଯାହା ବିି ହୋଉନା କାହିଁକି ତ ଆପଣ ସେମିତି ହିଁ ହୋଉଥାନ୍ତୁ।
ଗୋପବନ୍ଧୁ ଦାସ କହିଥିଲେ ଏଇଟି କଥା। ବାକି ମୋର ଭାଇ ତମେ ଦେଖ ସେମତି କିଛି ନାହିଁ ବାକି ଆଗ ତମେ ନିଜ ଯୋଉ ମାଟିରେ ଜନ୍ମ ନେଇଛ ସେଇ ମାଟିର ଲୋକଙ୍କୁ ଆଗ ସପୋର୍ଟ କରିବା ପରେ ଯାଇକି ଅନ୍ୟ ବ୍ୟକ୍ତିତ୍ୱ ଲୋକଙ୍କୁ ସପୋର୍ଟ କର ଭାଇ।
ଉଁ ଦେଖାଯାଉ କଣ ହୋଉଛି।
ସେ ତ ଗୋଟେ କବୁ କୁ ଉଁମା କୋଟିପତି ମ ପରିବାରରୁ ସେ ଆସିଥିଲା ତ ତାର ସିଏ କୋଉ ବଢିଲା ତାର ବି କିଛି ନଥିଲା ଅସୁବିଧା କଣ। ପ୍ରଜ୍ଞା ଭାଇ ଯିଏ ବି ପାଠ ପାଠ ସାଠ ନଥିଲା ତାଙ୍କର ଗରିବ ଖାନଦାନରୁ ଆସିକି ସିଏ କେମିତି ବଡ ନ୍ ଅଭିନେତା ଭାବରେ ପରିଚିତ ହେଲେ ତାଙ୍କୁ ମତେ ଟିକେ ଲାଗେ କି ଟିକେ ତାଙ୍କର ଅ ଉଁ ଯେତିକି କାମ କରିଛନ୍ତି ତାଙ୍କର ଟିକେ ମାନେ ଉତ୍ସାହିତ କରେ ତାଙ୍କର ସେ ଷ୍ଟା ହୁଁ ଷ୍ଟୋରି ଜାଣିଲେ ଇଏ ତ ପାଠ ପଢୁଥୁଲା ଯାହା ବି ହେଲେ।
କିଏ ସେ ସେ ତା ବୋଲି ସିଏ ପାଠ ପଢ଼େଇକି ମଧ୍ୟ ଏତେ କିଛି କରିପାରଲା ତାଠାରୁ ଭଲ ଆଉ କଣ ଦରକାର।
ହ ସେଟା ମୁଁ ମନା କରୁନି ତ କଲା ସେ କଲା ଆଉ କଣ ଆମେ କଣ କରିପାରିବା ତାକୁ ଦେଖିକି ଆମେ ନ ଖୁସି ଆମେ କେମତି ତାଠୁ ଉପରୁକୁ ଯିବା ଆମେ ସେଟା ଦେଖିବା ସେ ଯେମତି ଆମ ହଁ ଆମୁକୁ ଆସିକି ଆମ ଗୋଡ ତଳେ ପଡୁ ବୁଝିଲ।
ହେଇଥିବ ଆପଣ ଦେଖାଯାଉ।
ଦେଖାଯାଉ ବୋଲି କିଛି ନା ଆମେ ବି କରିପାରିବା ସିଏ କରଲା ତ କେ କଣଟା ହେଇଗଲା ତ ସେ ତ ବୋହୁତ କମ ସମୟରେ କରିଗଲା ତାର ହେଇଗଲା ଆମେ ବି କଲେ ହେଇପାରିବ। ସେମତି ମାନେ ନାଇଁ ଯୋଶୀ ବାବୁଙ୍କୁ ଆପଣ ଦେଖିଥିବେ ଯୋଶୀ ବାବୁ।
ଯୋଶୀ ବାବୁ କିଏ ତ ମୁଁ ଜାଣିନାହିଁ।
ଆମର ସୌରଭ ଯୋଶୀ ବାବୁ।
ସୌରଭ ଯୋଶୀ ତାଙ୍କର ନାଁଟି ତ ମୁଁ ଜାଣିଚି କିନ୍ତୁ କିଏ ମୁଁ ବୁଜ୍ ମାନେ ମନେପଡୁ ନାହିଁ।
ସେ ଭିଡିଓ କରି ଛାଡନ୍ତି।
ସୌରଭ ଯୋଶୀ ସୌରଭ ଯୋଶୀ ମୋର ମନେ ପଡୁନାହିଁ ତାଙ୍କ ନାଁଟା ତାଙ୍କ ନାଁଟା ଅବଶ୍ୟ ମନେ ଅ ଛି ଯେ କିନ୍ତୁ ତାଙ୍କର କଣ କହିଲେ ଆ ମୋର ମାନେ ମାନେ ସେ କିଏ କେମତି ଦେଖିବାକୁ ସେଇଟା ମନେ ପଡୁନାହିଁ ମୁଁ ଟିକେ ମାନେ ତାଙ୍କ ଇନଷ୍ଟା ଦେଖିକି ଆପଣଙ୍କୁ କୋହୁଚି ରୁହନ୍ତୁ ତ ତା ମଧ୍ୟରେ ଆପଣ ଆଉ କିଛି ଅଲଗା କଥା ଉଠୋଉଥାନ୍ତୁ।
ସେ ଚଷମା ପିନ୍ଧିକି ଉଁ ବଲଗଗ କରନ୍ତି ବଲଗଗ। ଠିକ ଅଛି ଚିଲିକାରେ ଅନ୍ୟାନ୍ୟ ପକ୍ଷୀ ମାନେ ସାୟନ୍ତନ ଦୃଶ୍ୟ କରନ୍ତି। ବହୁ ଉଁ ଉଁ ପକ୍ଷୀପତ୍ ପକ୍ଷୀମାନେ ଆସି ଚିଲିକାରେ ସାୟନ୍ତନ କରନ୍ତି।
ଓହୋ ଚିଲିକା ଆପଣ କେବେ ଯାଇଚନ୍ତି?
ଚିଲିକା ମୁଁ ଥରେ ହିଁ ଯାଇଚି ମୋ ଜୀବନରେ ତାପରେ ମୋ ଏତିିକ ତ ମୁଁ ଯାଇନାହିଁ।
ଓହୋ ଚିଲିକାରେ ଆପଣ କଣ କଣ ଦେଖିଚନ୍ତି?
ଚିଲିକାରେ ମୁଁ ରେଳ ଓପରେ ଚିଲିକା ଦର୍ଶନ କରିବାକୁ ଯାଇଥିଲି ଆଉ ଥରେ ବାକି ଚିଲିକା ଭିତରକୁ ଥରି ହେଇଚି।
ମାନେ ଆପଣ ପାଣି ଭିତରୁକୁ ଯାଇଚନ୍ତି?
ପାଣି ଭିତରେ ମୁଁ ଯାଇଥିଲି ଚିଲିକା ଯୋଉ ଅଛି ମନ୍ଦିର ଦୀପ ସେଇ ଦୀପକୁ ଥରିଏ ହିଁ ଯାଇଚି। ବାକି ଚିଲ୍ ରେଳ ଓପରେ ଚିଲିକା ଦର୍ଶନ ମୁଁ ଦିଥର କରିଚି ରେଳ ଓପରେ ଦି ତିନ ଥର। ପୁରା ସୁନ୍ଦର ଅନୁଭବ ଆପଣଙ୍କୁ ପୁରା ତ ଆପଣଙ୍କୁ ସ୍ୱର୍ଗ ଲୋକର ରାସ୍ତା ପରି ଦେଖାଯିବ ଚିଲିକାରେ ସ୍ ଉଁ ରେଳ ଓପରେ ଚିଲିକା ଦର୍ଶନ।
ଭାଇ ଆପଣ କଣ କୋହୁଛନ୍ତି ବଢ଼ିଆ ଦେଖିଛନ୍ତି ଆପଣ ଯାହା ହୋଉ। ମୁଁ ତ କେବେ ପାଣି ଭିତରକୁ ଯଇବି ନାହିଁ।
ସେଟା ଆପଣଙ୍କ ଦୁର୍ଭାଗ୍ୟ ଚିଲିକା ମାତେ ଆପଣଙ୍କୁ ଡାକିିନଥିଲେ।
ହଁ ହୋଇଥିବ।
ଓ ଆପଣ ଜାଣିଛନ୍ତି ଓଡିଶା ପ୍ରାକୃତିକ ସୌନ୍ଦର୍ଯ୍ୟ ବରି ରହିଥିବା ଭାରତର ଏକ ଗୋଟିଏ ସୌନ୍ଦର୍ଯ୍ୟ ରାଜ୍ୟ ଅଟେ।
ସତରେ ମୁଁ ତ ଜାଣିନଥିଲି।
ଏପଣ ଜାଣିକି ଆପଣ ଆପଣ ଓଡିଶାରେ କାହିଁ ଜନ୍ମ ନେଲେ ମୁଁ ବୁଝିପାରୁନାହିଁ। ଆପଣ ଓଡିଶାରେ ରହି ଓଡିଶାର ଐତିହାସିକ ଅ ବିଷୟରେ କି ଜାଣିନାହାନ୍ତି। ଆମର ରାଜା ମହାରାଜ ଖଣ୍ଡଗିରି ଯେତେବେଳେ କରିଥିଲେ ଖାରବେଳ ମହାରାଜ ତାଙ୍କ ଜାଣିନାହାନ୍ତି ଆପଣ ଖାଲି ଶିବାଜୀ ଶିବାଜୀ ହେଉଚନ୍ତି ସିମ ଶିବାଜୀ କିଏ ମୁଁ ତ ଜାଣି ନାହିଁ। ମୁଁ କେବଳ ଖାରବୋଳ ଯଜାତି କେଶରୀ ଇନ୍ଦ୍ରଦୁମ୍ନ ମହାରାଜ ଏମାନଙ୍କୁ ଜାଣିଚି। ଗଜପତି ଦିବ୍ୟ ସିଂହ ଦେବ ମୁଁ ତାଙ୍କୁ ସବୁ ଜାଣିଚି। କାହା ଶିବାଜୀ ଫିବାଜୀ ମୁଁ ଜାଣିନି କାହାକୁ ତାଙ୍କୁ।
ଶିବାଜୀଙ୍କ କଥା ମୁଁ ତ କେବେ ଶିବାଜୀଙ୍କୁ ତମ କେବେ କହିନାହିଁ ମୁଁ ଶିବାଜୀଙ୍କୁ କହେ ବୋଲି।
ଆପଣ କୋଉ ରାଜାଙ୍କୁ ମାନନ୍ତି ଓଡିଶାରେ?
କୋଉ ରାଜାଙ୍କୁ ମାନେ ଯେଉଁ ରାଜା ଥିଲେ ସମସ୍ତ ରାଜାଙ୍କୁ ମାନେ।
କପିଳେନ୍ଦ୍ର ଦେବ
କପିଳେନ୍ଦ୍ର ଦେବ କେବଳ ସିଏ ନାହାନ୍ତି ବହୁତ ସାରା ମାନେ ବହୁତ ଆମର ରାଜା ମାନେ ସବୁ ଥିଲେ ଆଗରୁ।
ଆମର ମୁଁ ଯେତିକି ଜାଣିବାରେ ଓଡିଶା ଲୋକ ଆମ ନିଜ ରାଜ୍ୟର ଯେ ବୀର ପୁରୁଷ ରାଜ ବ ର ରାଜା ମାନଙ୍କୁ ନ ପୂଜନ କରି ସେ ଅନ୍ୟ ରାଜ୍ୟର ରାଜା ମାନଙ୍କୁ ପୂଜନ କରୁଛନ୍ତି ଯେପରି ଶିବାଜୀ ମାନଙ୍କୁ ଆପଣ ଲାଗୁଛି ଏଟା ଠିକ୍ ବୋଲି?
ହୁଁ ଯଦି ତାଙ୍କର ମାନେ ଯଦି ତାଙ୍କର କର୍ମ ଠିକ ଥିବ ତେବେ ତାଙ୍କୁ ପୂଜା କରିବା ନିଶ୍ଚୟ ଠିକ୍ କଥା।
କର୍ମ ସେ ଠିକ ଅଛି ବାକି ସେ ତାଙ୍କ ରାଜ୍ୟ ପାଇଁ କରିଥିଲେ ସେତେବେଳେ। ଆମ ରାଜ୍ୟ ପାଇଁ ଆମର ଯୋଉ ରାଜା ମାନେ କହିଛନ୍ତି ସେଇ ରାଜାଙ୍କୁ ଆମେ ପୂଜନ କରିବା। ଆମ ରାଜ୍ୟ ପାଇଁ ଯୋଉ ମାଟିରେ ଆମେ ଜନ୍ମ ନେଲେ ଯୋଉ ରାଜ୍ୟରେ ତ ସେଇ ରାଜ୍ୟ ପାଇଁ ଯୋଉ ରାଜା ମାନେ ସଂଘର୍ଷ କରିଛନ୍ତି ସେତେବେଳେ ଟାଇମରେ ତ ଆମେ ସେଇ ରାଜ୍ୟଙ୍କୁ ପୁଜିବା ଦରକାର। ତାଙ୍କୁ ଅବଶ୍ୟ ପୁଜିବା ସେ ବି କରିଚନ୍ତି ବହୁତ କିନ୍ତୁ ଆମେ ଆମ ଯୋଉ ରାଜା ନିଜ ମାଟିରେ ଜନ୍ମ ସେମାନେ ମରାଠା ଲୋକ ସେମାନେ ତାଙ୍କ ରାଜାଙ୍କୁ ପୂଜା କରୁଛନ୍ତି ଆଗ ସେମାନେ କପିଳନ୍ଦ୍ର ଦେବ ବି ବହୁତ କିଛି ତାଙ୍କୁ ପଚାରୁଚନ୍ତି କି? ସେମାନେ ତାଙ୍କ ରାଜା ରେ ସେ ଅ ଟଳ। ଆମ ରାଜ୍ୟ ଯୋଉ ଆମେ ମାଟିରେ ଜନ୍ମ ନେଇଛେ ଯୋଉ ଜନ୍ମ ମାଟିରେ ସେଇ ଜନ୍ମ ମାଟିର ରାଜା ମାନଙ୍କୁ ପୂଜନ କରିବା ଉଚିତ ଆମକୁ ବୁଝିଲେ? ଆପଣ ରହିଯାଉଚ଼ନ୍ତି ଆପଣଙ୍କ କଥା କିଛି ଶୁବା ଯାଉନି ଆପଣଙ୍କ ଆବାଜ।
ନା ନା ମୁଁ କହୁଛି କି ଆପଣ କେବଳ ଆପଣଙ୍କର ଚିନ୍ତାଧାରା ହିଁ ଭୁଲ ଆପଣ କେବଳ ଆପଣଙ୍କର ନିଜ ରାଜ୍ୟ କଥା ଭାବୁଛନ୍ତି, ଆପଣ ନିଜ ରାଷ୍ଟ୍ର କଥା କେବେ ଭାବି ହଉନାହାନ୍ତି।
ଆଗରା ଆଗ ହେଉଚି ଯେଉଁ ମାଟିରେ ଜନ୍ମ ନେଇଛେ ସେହି ରାଜ୍ୟକୁ ଆଗ ପୂଜନ କରିବା ତାପରେ ଅନ୍ୟ ରାଜାଙ୍କ କଥା ଭାବିବା। ଆମ କପିଳେନ୍ଦ୍ର ଦେବ ଖାରବେଳ ମହାରାଜ କାହାର ଆଗ ଦେଖୁଛ ରାଲି ହଉଚି କି ପୂଜନ ହଉଚି। କେବଳ ଓଡିଶା ଲୋକ ମଧ୍ୟ ଖାଲି ଶିବାଜୀ ଶିବାଜୀ ଆମେ ନିଜ ମାଟି ମାଆ କ କଥା ଭାବିବା ତାପରେ ପର ଅଲଗା ଲୋକଙ୍କ କଥା ଭାବିବା। ଆପଣ ଜାଣିଚ଼ନ୍ତି ମହାତ୍ମା ଗାନ୍ଧୀ ସେ ସବୁ କିଛି ନୁହେଁ ମହାତ୍ମା ଗାନ୍ଧୀ ସୁଭାଷ ଚନ୍ଦ୍ର ବୋଷ ସେସବୁ ପରେ। ଆଗ ସ୍ଵାଧୀନତା ସଂଗ୍ରାମ ଯୋଉ ହେଇଥିଲା ଯୁଦ୍ଧ ଆପଣ ଜାଣିଛନ୍ତି କୋଉଠି ହେଇଥିଲା?
କଉଠି ହୋଇଥିଲା ତା ତ ମୁଁ ଜାଣିିନହିଁ ଆପଣ ମତେ ଜଣେଇଲେ ଟିକେ ଭଲ ହୁଅନ୍ତା
ପାଇକ ବିଦ୍ରୋହ ଯୋଉ ଖୋର୍ଦ୍ଧାରେ ଆମର ହେଇଥିଲା ପାଇକ ମାନେ ଆଗ ଇଂରେଜ ବିରୁଦ୍ଧରେ ଲଢେଇ ଆରମ୍ଭ କରୁଥିଲେ ବହୁତ ପାଇକ ତାଙ୍କର ଦାନ ବଳିଦାନ କରିଚନ୍ତି ତାପରେ ଯାଇକି ମହାତ୍ମା ଗାନ୍ଧୀ ଏ ସବୁ ଆସିଲେ ପରେ ଆଗ ହଉଛନ୍ତି ଆମର ମାମ ଓଡିଶା ଖୋର୍ଦ୍ଧା ମାଟିର ପାଇକ ବିଦ୍ରୋହ ମାନେ। ସେମାନେ ଆଗ ସ୍ଵାଧୀନତା ସଂଗ୍ରାମୀ ଆରମ୍ଭ କଲେ ତାପରେ ସେ ଗାନ୍ଧିଜୀ ସମସ୍ତେ ପରେ ଆଇଲେ, ବହୁତ ପରେ।
ଓହୋ ତେବେ ତ ଆପଣ ବହୁତ କିଛି ଜାଣିଛନ୍ତି ଏ ବିଷୟରେ।
ଆପଣ ଜାଣିନାହାନ୍ତି ମ ସେଇଟା ଗୋଟେ ଦୁଖଦ ବିଷୟ ଆପଣ ଜାଣୁନାହାନ୍ତି ନିଜ ମାଟି ବିଷୟରେ
କଣ କରିବା ମୁଁ ମୁଁ ସମଗ୍ର ମୋର ଭାରତ ବର୍ଷକୁ ମୁଁ ନିଜ ମାଟି ବୋଲି ଭା ମୁଁ କେବଳ ଓଡିଶାକୁ ମୁଁ ନିଜ ମାଟି ବୋଲି ଭାବେ ନାହିଁ ସେଥିପାଇଁ
ତ ସେଇଟା ଆପଣଙ୍କ ଟିକେ ଭୁଲ ଚିନ୍ତାଧାରା ରହୁଛି ସେଥିପାଇଁକା ଆପଣ ଖାଲି କହୁଛନ୍ତି ଆମର ଆ ରାଜ୍ୟ ବୁଝିଲି କିନ୍ତୁ ଅଲଗା ଅଲଗା ଆପଣ ସେଟା ଭାବୁଛନ୍ତି ଆପଣ ପୁରା ଦେଶଟା ମାଟି ଭାବୁଚ଼ନ୍ତି। କିନ୍ତୁ ଅଲଗା ରାଜ୍ୟ ମାନଙ୍କ ଲୋକ ତ ଭାବୁଛନ୍ତି ତାଙ୍କର ଯେପରି ତା ଆମର ଅଲଗା ରାଜ୍ୟ ତାମିଲନାଡୁରେ ସେମାନେ ଆମର ରାଷ୍ଟ୍ର ଗୀତ ଗାଉନାହାନ୍ତି ତାଙ୍କର ଏବେ ଥାଲାପତି ଆସିଲା ପରେ ଗାଇଲେ ସେମାନେ ଗାଉନଥିଲେ ଟୋଟାଲ ରାଷ୍ଟ୍ର ଗୀତ ତାଙ୍କର ବନ୍ଦ ଥିଲା ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ
ଆଚ୍ଛା ଯାହା ବିି ହଉ ଗୋଟେ ଲୋକ ପାଇଁ ଯଦି ସମସ୍ତେ ଲୋକ ଠିକ ଅଛନ୍ତି ତେବେ ସେ ଲୋକଙ୍କୁ ନିଶ୍ଚୟ ଧନ୍ୟବାଦ ଦବା କଥା।
ହଁ ବାକି ଆମ ରାଜ୍ୟରେ ଆମେ ଯୋଉ ଲୋକ ପାଇଁ ଆମର ରାଜ୍ୟ ବଞ୍ଚିକି ରହିଲା ଆମର ମନ୍ଦିର ପୁରୀ ମନ୍ଦିର। ଚାରୁ କଳା ଯୋଉ ବଞ୍ଚିକି ରହିଲା ଆମେ ସେଇ ଲୋକଙ୍କୁ ଆଗ ପୂଜନ କରିବା ଉଚିତ ବୁଝିଲେ।
ହଁ ତାହା ତ ଆପଣ ବେଶ ସତ କଥା କହିଲେ।
ଆଉ ବାକି ଏବେ ତ ସମୟ ହୋଇଇଯାଇଛି ମୁଁ ଆପଣଙ୍କୁ ଆଗାମୀ ଅଧ୍ୟାୟରେ ଜଣେଇବି ଏଇ ବିଷୟରେ ଠିକ ଅଛି।
ହଁ ହଉ ଠିକ୍ ଅଛି କିଛି ଅସୁବିଧା ନାହିଁ ଠିକ୍ ଅଛି ମୁଁ ମୁଁ ତ ଆପଣ ଅପେକ୍ଷାରେ ରହିବି।